ଲୋ।
ହଁ ଶୁଭା ହଉଚି ମୋ ଭଏ
ହଁ ହଁ ଶୁଣା ଯାଉଛି।
ହୁଁ ହଁ କଁ କରଚ?
ଏଇ ବସିଥିଲି ତମେ କଁ କରଚ?
ମୁଁ ଏବେ ଏଇ ବସିଚି ଆଉ।
ହାଲୋ।
ହଁ ମୁଁ ଏଇଠି ବସିଚି ଆଉ।
ଆଉ ତମ ଦେହ ଭଲ ଅଛି?
ହ କଁ ସେମତା ବାସ୍।
ହଁ ହଁ।
ଆଉ ଖିଆ ପିଆ ସରଲାଣି?
ହଁ ଏଇ ଜଷ୍ଟ ଖାଇକି ହିଁ ଆସିଲି। ଆଉ ତମେ ଖାଇସାରଲଣି?
ନାଁ ଆମର ହେଇନି ଗୋଟେ ଭୋଜି ଅଛି ଯିବାର ଯି
କଁ କହିଲ?
ମୁଁ କହିଲି କି ଗୋଟା ଯିବାର ଅଛି ଖାଇବା ଲାଗି ଯିବି ଆଉ ଖାଇନି।
ଓହୋ।
ଆଉ?
ଏବେ ସବୁ ସବୁ ଠିକ୍ ଠାକ୍ ହିଁ ଚାଲିଛି।
ଆଚ୍ଛା ଏବେ ଘରେ ଅଛ?
ହଁ ଏବେ ଘରେ ଅଛି। ତମେ ଘରେ ଅଛ?
ହଁ ଘରେ ହିଁ ଅଛି ଆଉ।
ଆଉ କୁଆଡ଼େ ବୁଲାବୁଲି ଯିବାର ମାନେ କିଛି ଅଛି?
ନାଁ ଯାଇଥିଲି ଆକ୍ଚୁଆଲି ମୁଁ ଆଜି ଆସିକି ପହଞ୍ଚିଲି ଯାଇଥିଲି କୋଲକାତା ଯାଇଥିଲି ଗୋଟେ ଇଣ୍ଟରଭ୍ୟୁ ପାଇଁ। ଆଉ ଆସିକି ପହଞ୍ଚିଲିି ହି ଆଜି।
ଅହ।
ଆ ତୁମର?
ଅ ନାଇଁ ମୋର ସେମତି ଏବେ ଛି ବୁଲାବୁଲି ଯିବା ପାଇଁ ପ୍ଲାନିଂ ନାହିଁ। ମୁଁ ଯାଇଥିଲି ପହରଦିନ ବୁଲିକି ଆସିଚି। ଆଉ ହଁ ହାଲୋ।
ହଁ ମୁଁ କହିଲି ଯାଇଥିଲ କୁଆଡ଼େ ପହର ଦିନ କହୁଚା ନା।
ହଁ ଏଇ ଘର ପାଖେ ଗୋଟେ ଜାଗା ମାନେ ବୁଲିବା ଜାଗା ଗୋଟେ ପାଖାପାଖି ଜାଗାକୁ ଯାଇଥିଲି। ଏମିତି ନର୍ମାଲି ମାନେ ବୁଲିକି ଆସି ଥିଲି ଆଉ ମୁଁ ମୋ ସାଙ୍ଗ ମାନଙ୍କ ସହିତ ଯାଇଥିଲି।
କୁଆଡେ଼ ସବୁ ଯାଇଚ ବୁଲି?
ଆମ ପାଖରେ ଗୋଟେ ଜାଗା ଅଛି ତା ନାଁ ହଉଛି ଚକ୍ର ତୀର୍ଥ। ଅ ସେଇଠି ଗୋଟେ ପାହାଡ ବାଲା ଜାଗା ସେଟା ମାନେ ଝରଣା ଫରଣା ଅଛି। ଆଉ ମନ୍ଦିର ଶିବ ଶିବଙ୍କ ମନ୍ଦିର ଅଛି ତ ସେଠିକି ମାନେ ଯାଆନ୍ତି ଇଏ ବୁଲାବୁଲି କରିବା ପାଇଁ ବାସ ପାହାଡ ତଳେ ଚଢିକି ଝରଣା ପ୍ରଣାୟ ମାନେ ଦେଖନ୍ତି ତାପରେ ଠାକୁର ଦର୍ଶନ କରନ୍ତି। ଗୋଟେ ଭଲ ଜାଗା ମାନେ ସ୍ପିରିଚୁଆଲ ମାନେ ଭଗବାନଙ୍କ ମାନେ ସେଇ ସେଇଭଳିଆ ଜାଗା ଗୋଟେ। ଆଉ ତା ପରିବେଶ ବି ବହୁତ ଥଣ୍ଡା ମାନେ ଗରମ ଦିନ ପାଇଁ ବହୁତ ଭଲ।
ଭଲ ଲାଗେ ପାହାଡ ଚଢିବାକୁ ଭଲ ଲାଗେ।
ହଁ ଭଲ ଲାଗେ।
ହଁ ମୁଁ କହିଲି ତମୁକୁ ଫାକ୍ ପା ଝରଣା
ହଁ ଭଲ ଲାଗେ ଭଲ ଲାଗେ ମତେ ସେ ସବୁ ଭଲ ଲାଗେ।
ଆଛା। ଆଉ କୁଆଡେ ଯାଇଚ ନା ଓଡ଼ିଶା ବାହାର?
ହ୍ୟାଲୋ।
କୁଆଡେ ସବୁ। ହଁ ମୁଁ କହିଲି କି ଆଉ କୁଆଡେ
ଆଉ ସେମିତି କିଛି ବିଶେଷ ଜାଗା ଯାଇନି ବୁଲିବା ପାଇଁ। ବାସ୍ ଏମତି ଓଡିଶା ଭିତ ଭିତରେ ହିଁ ସବୁ ହଁ। ନାଇଁ ଓଡିଶା ବାହାରକୁ ସେମିତି କିଛି ଜାଗାକୁ ମୁଁ ବୁଲିବା ପାଇଁ ଯାଇନି ବାସ୍। ଓଡିଶା ଭିତରେ କିଛିଟା ମାନେ ଜିଲ୍ଲାକୁ ବୁଲିବା ପାଇଁ ଯାଇଛି ବାସ୍।
ଆଉ ତମେ? ତମେ କେବେ ଓଡିଶା ବାହାରକୁ କିଛି ମାନେ ବୁଲିବା ପାଇଁ ଯାଇଛ?
ମୁଁ। ମୁଁ ନାଇଁ ବା ଏଇତା ତାପରେ ଏଇ କୋଲକାତାର ଇଡେନ ଗାର୍ଡେନ। ଆଉ ଆଉ କଣ ଥିଲା। ଆଉ ଏଇ ଯୋଉ ଭିକ୍ଟୋରିଆ ମେମୋରିଆଲ ଯୋଉଟା ଥିଲା। ଏମତି ଆଉ ଏଇ ଇଣ୍ଟରଭ୍ୟୁ ପାଇଁ ଯାଇଥିଲି ତ ଏମିତି ସବୁ ଗୋଟେ ଗୋଟେ ସାଙ୍ଗ ସାଙ୍ଗ ମାନେବି ସେଇଠି ଅଛନ୍ତି, ତାଙ୍କ ସହି
ହୁଁ।
ତାପରେ ଆଉ ବୁଲାବୁଲି ସେଇଠି ପିଲେମାନେ ବି ଟାଇମରେ ଲାଇଟ ଫାଇଟ ଆ ଏଇ ଯୋଉ ଯେମିତିବୋ ବୋଟ ଫୋଟ ଚାଲେ ଡଙ୍ଗା
ହଁ।
ବ୍ରିଜ୍ ଉପରେଠୁ
ତମ ଭଏସ ଟିକେ ଟିକେ କଟୁଛି, ତମ ଭଏସ ଟିକେ ଟିକେ କଟ କଟୁଛିମାନେ ନେଟୱାର୍କ ପ୍ରୋବ୍ଲେମ ବଧେ।
ଆଛା। ମୋର ତ ନେଟୱାର୍କ ତ ଠିକ ହିଁ ଅଛି। ଏବେ କ୍ଲିୟର ଆସିଲା କି?
ହଁ, ଏବେ କ୍ଲିୟର ଆସିଲା।
ଆଚ୍ଛା, ସେତେବେଳୁ ଫାଷ୍ଟ ରୁ କଟୁଥିଲା?
ନାଇଁ ନାଇଁ ଏଇ-ଏଇ ସାଙ୍ଗେ ସାଙ୍ଗେ କିଛି ସମୟ ହେଲା ଟିକେ କଟିଲା କଟିଲା ଶୁଣାଗଲା।
ଆଚ୍ଛା ଆଚ୍ଛା। ହଁ, ମୁଁ ସେଇଆ କହୁଥିଲି ଯାଇଥିଲି ବାସ୍ ପହର ଦିନ ଯାଇଥିଲି ଆସିଲି ଆଉ। ଆଜି ସକାଳେ ଆସିକି ପହଞ୍ଚିଲି ଆଉ।
ହୁଁ ହୁଁ।
ସେ ଆଉ କୁଆଡ଼େ ମୁଁ ଯାଇନି। ବାସ ତମ କଥା କଣ କୁହ।
ହୁଁ, ମୁଁ ବି ସେମିତି ବିଶେଷ କିଛି ଜାଗା ଯାଇନି ବାସ୍ ସେମତି ପାଖାପାଖି ଜାଗା ହିଁ ସବୁ କଭର କରିଛି ଯାହା।
ଆଚ୍ଛା। ଆଉ ଖାଇଛ କଣ?
ମୁଁ ଖାଇଛି ଭାତ, ଡାଲି, ଭେଣ୍ଡି ଭଜା ଶାଗ ଭଜା ଆଉ ଆଉ କଣ ଆଉ କଲରା ଭଜା ଏମିତି ସବୁ ଖାଇଛି ଆଉ।
ତମେ ସବୁ ତିଆରି କରିଥିଲ?
ନାଇଁ ନାଇଁ ଘରେ ସବୁ ମାମା, ଭାଉଜ ସବୁ ଏମିତି ତିଆରି କରନ୍ତି, ମୁଁ ଖାଲି ଖାଏ।
ଆଚ୍ଛା ତମକୁ ଖାଇବାକୁ ଭଲ ଲାଗେ ନା ରୋଷେଇ କରିବାକୁ ଭଲ ଲାଗେ?
ହଁ ରୋଷେଇ କରିବା ପାଇଁ ବେଳେ ବେଳେ ଭଲ ଲାଗେ। ଖାଇବା ପାଇଁ ଅଲୱେଜ ଭଲ ଲାଗେ।
ଆଚ୍ଛା। କଣ କଣ ଖାଇବ ମାନେ ରୋଷେଇ ଜାଣିଛ କଣ କଣ ଖାଇ ଜାଣିଛ କୁହ। ତମକୁ ଭେଜ ନା ନନଭେଜ କୋଉଟା ଭଲ ଲାଗେ?
ମତେ ମୁଁ ପିଓର ଭେଜ।
ଆଚ୍ଛା ତମେ ବି ପିଓର ଭେଜ।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
ମୁଁ ମୁଁ ସବୁ ବାର ଖାଇଦିଏ।
ଓହୋଃ।
ଆଚ୍ଛା ତାହେଲେ ଭିଜ୍ ରେ ତମେ କଣ କଣ ତିଆରି କରି ଜାଣିଛ? କଣ ରୋଷେଇ ଆସେ?
ହ୍ୟାଲୋ।
ହଁ ମୁଁ କହିଲି କି ଭେଜ ରେ କଣ ରୋଷେଇ ଆସେ ତମକୁ?
ହଁ ଭେଜରେ ସେମିତି‌ ମୁଁ ୟୁଟ୍ୟୁବ ଦେଖିକି ସବୁ ଜିନିଷ କରିପାରିବି। କିନ୍ତୁ ମାନେ ନିଜ ମନରୁ କରିଲା ଭଳି ସେମିତି ବହୁତ ରେୟାର ହିଁ ମୁଁ କରିପାରେ। ମାନେ ଯେମିତି କି ଭେଜ ରେ କଣ ମୁଁ ଡାଲି ବନେଇ ଶିକିିଛି। ଆଉ ଭଜା-ଫଜା ଭାଜିଦେବି। ଉପମା ହେଲା, ଚୁଡ଼ା ସନ୍ତୁଳା ହେଲା ଏ ସବୁ ଟିକେ ଟିକେ ଜାଣିଛି କରିଦେବି। ଆଉ ଭାତ ବି ବନେଇ ଶିଖିଛି। ଆଉ ଫ୍ରାଏଡ ରାଇସ୍ ବି ବନେଇଊଦେବି କିଛି ମାନେ କିଛି ହ ଦ୍ ତକ୍ ବନେଇ ଦେବି। ମାନେ ପୁରା ଏମିତି ପୁରା ଟେଷ୍ଟି ବାଲା ବନେଇ ପାରିବିନି କିନ୍ତୁ ବନେଇ ଦେବି ଏମିତି ନର୍ମାଲ। ଆଉ ସେମିତି କିଛି କିଛି ଶିଖିଛି।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
ଆଉ ତମେ ରୋଷେଇ ଶିଖିଛ?
ହଁ ମୁଁ ସବୁ ଆସେ। ମୁଁ କିନ୍ତୁ ଟିକେ ମାନେ ଆ ନନ୍ ଭେଜ ଟା ଟିକେ ଭଲସେ କରେ ଆ-ଆସେ ମତେ ଆଉ।
ହଁ ହଁ।
କିନ୍ତୁ ଭେଜ ଆସେ କିନ୍ତୁ ନନ ଭେଜ ବହୁତ ଭଲରେ ଆସେ। କରିପାରିବି ସବୁ ଆଉ ଖାଇବି ପାରିବି ଭଲସେ ଯେ।
। ହଁ ଖାଇବା ପାଇଁ ତ ସମସ୍ତେ ସେଇଟା ତ ସମସ୍ତେ ପାରିବେ ହିଁ।
ହୁଁ ହୁଁ ହୁଁ। ଆ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି।
ଆଚ୍ଛା। ଏବେ ବା ରଥଯାତ୍ରା ସବୁ ହବାର ଅଛି ନା ତମେ ପୁରୀ ଯିବ?
ଆ ନାଇଁ ନାଇଁ ରଥଯାତ୍ରାରେ ତ ପୁରୀ ଯିବା କଥା ଭାବିବି ବି ମାନେ ଭାବିବି ନାହିଁ କାହିଁକିନା ରଥଯାତ୍ରରେ ମାନେ ପୁରୀରେ ସବୁ ବହୁତ ମାନେ ବହୁତ ଭିଡ ହୁଏ ଆଉ ମାନେ କଣ ପୁଜ୍ । କ୍ରାଇମ ବି ହୁଏ ସେଇ ଟାଇମ ରେ ମତେ ସେଥିପାଇଁ ଡର ଲାଗେ ଯିବା ପାଇଁ ରଥଯାତ୍ରା ଟାଇମ ରେ ଯିବା ପାଇଁ ଇଛା ଥାଏ କିନ୍ତୁ ଡର ଲାଗେ ସେ କଥା ଭାବିଲେ।
ହଁ କିନ୍ତୁ ଭଲ ତ ଲାଗେ। ମାନେ ଗୋଟେ ଇଛା ଥାଏ ନା ଲାଇଫରେ କେବେ ତ ଫ ମାନେ ଦେଖିବାକୁ ଯିବ। ହଁ ରଥଯାତ୍ରା ଦେଖିବା ଲାଗି ଆମର ତ ଏଠି ପାଖରେ ତ ହୁଏ ଗାଁ ରେ ବି ଆଉ ଆମର ଏଠି ଲୋକାଲ ଲେ। ବଟ ପୁରୀ ଯିବା ଲାଗି ଟିକେ ବହୁତ ଇଚ୍ଛା। ବଟ ମୁଁ କେବେ ଯାଇନି
ହଁ ମାନେ ପୁରୀ ଯିବା ପାଇଁ ଅଧିକ ଲୋକ ଯଦି ନେଇକି ଯିବ ପୁରୀକୁ ମାନେ ରଥଯାତ୍ରା ଟାଇମରେ ମାନେ ସେମିତି ସାଙ୍ଗମାନଙ୍କ ସହିତ ଯିବାଟା ମତେ ମାନେ ପୁରୀ ମାନେ ପ୍ରପର ମାନେ ରଥଯାତ୍ରା ଟାଇମରେ ମାନେ ମତେ ଟିକେ ଇଏ ଲାଗେ କିମ୍ବା ଯଦି ଘର ଲୋକ ମାନେ ଫୁଲଶ୍ ମାନେ ସିକ୍ୟୁରିଟିରେ ଯିବା ମାନେ
ହଁ ଘର ଲୋକଙ୍କ ସହିତ ଗଲେ ତ ତମେ ପୁରା ସେଫରେ ଯାଇପାରିବ। ଆ କିନ୍ତୁ କହିବି ହବନି ନା ମାନେ କଣ କିଛି ବି ହେଇପାରେ? ବଟ୍ କିନ୍ତୁ ଇଚ୍ଛା ହୁଏ ବହୁତ ଦେଖିବା ଲାଗି।
ହଁ ବା ସବୁ ବର୍ଷ ଖାଲି ଫୋନରେ ଦେଖିବା ପାଇଁ ପଡୁଛି ଆଉ।
ହଁ ଏବେ ତ ଟିଭି ଟିଭିରେ ବି ହେଇଗଲଣିି ନା। ଟିଭିରେ ପୁରା ଲାଇଭ ଟେଲିକାଷ୍ଟ ହଉଚି ତ ପ୍ରୋବ୍ଲେମ୍ କିଛି ନାହିଁ। ଏଇଠି ଠାକୁରଙ୍କୁ ଡାକିଦବ ଆଉ।
ହଁ ଆଉ ତମ ଘର ପାଖରେ ମାନେ ରଥଯାତ୍ରା ଭଲ ହୁଏ।
ଆମ ଘର ପାଖରେ ହଁ ହୁଏ।
ହୁଁ ଆମର ବି ଏଠି ମାନେ ଆମ ଘର ପାଖରେ ହିଁ ଜଗନ୍ନାଥ ମନ୍ଦିର ଅଛି। ହଁ ହଁ ତ ସେଠୀ ସ୍ନାନ ପୂର୍ଣ୍ଣିମା ବି ହେ ଥିଲା ରଥଯାତ୍ରା ବି ଭଲ ହୁଏ।
ଆଛା ହଉ ଠିକ ଅଛି ମୁଁ ରଖୁଛି।
ହଉ ହଁ ହଁ।
ଖୁସି ଲାଗ ଲିଲା କଥା ହେଇ